କଣ କରୁଚ?
ଏଇ କଣ କରିବୁ ଟିକେ ବୁଲୁଥୁଲୁ ଏଇଠି ଆଉ। ବାହାରେ ଟିକେ ବୁଲୁଥିଲି ଆଉ ଏବେ ଛୁପ୍ ଗରମ ହଉଛି ଗରମ ସହି ହଉନି କଣ କରିବା। ଏଯୋଉ କରେଣ୍ଟ ବି ବାରମ୍ବାର କଟି ଯାଉଛି ଆଉ କଣ କରିବି ମୁଁ ସେଥିପାଇଁ ବାହାରେ ଟିକେ ବୁଲାବୁଲି କରୁଛି ଆଉ।
ହୁଁ ହୁଁ ଏଯୋଉ ଆଳୁ ପରଠାଟା କେମିତି କରନ୍ତି? ଟିକେ କୋଉନ ଟିକେ ଖାଇବା ପାଇଁ ଆଜି ଇଚ୍ଛା ତ, ମୁଁ କାହାକୁ ପଚାରିବି ଭାଆରିଥିଲି ମୁଁ କହିଲି ଦେଖିଆ କଣ? ଏଇ ଯୋଉ ଆଳୁ ପରଟା ନୁହଁ ଆଳୁ ପରଟା।
ଓହୋ।
କେମିତି କଣ କରନ୍ତି ଟିକେ କୋଉନ ଟିକେ ଖାଇବା ପାଇଁ ବହୁତ ଇଚ୍ଛା ହଉଛି ଟିକେ। କରିମି ବୋଲି ଭାବୁଥିଲି ଦେଖିଲାକୁ ମା ତ ନାହିଁ ଆଉ କିଏ କରିଦବ। ମୁଁ କଇନି ଦେଖିଆ ଭାଉଜଙ୍କୁ ଟିକେ ପଚାରେ।
ଓହୋ ଗୋଟେ କାମ କରିବ ଫାଷ୍ଟ ଗୋଟାଏ ଆଳୁଟାକୁ ସିଝେଇଦବ ହେଲା। ସୁବିଧା ହବ ତମେ ଚୋପା ଛଡେଇକି ସିଝେଇ ଦବ ଆମକୁ ଆଉ ଟିକେ ସୁବିଧା ହବ। ଏମିତିରେ ଚୋ ଚୋପା ଲାଗିଥିଲେ ଚକଟିବା ପାଇଁ କଷ୍ଟ ହବ ଚୋପା ଛଡେଇ ଦେଇକି ତାକୁ କଣ କରି ପକେଇଦବ ପ୍ରେସରରେ ପକେଇଦବ ଗୋଟେ ସିଟି ମାରିଦବ ହେଇଯିବ। ଇଆଡେ ଅଟାକୁ କଣ କରିବ ନା ଯୋଉ ଟିକେ ଲୁଣ ଟିକେ ପକେଇଦବ। ଆଉ ମାନେ ଯେ ଯେତିକି ଦରକାର ଯେତିକି ଅଟା ଆଣିଥିବ ସେଇ ଅନୁସାରେ ଲୁଣ ପକେଇବ, ପାଣି ପକେଇ ତାକୁ ଚକୁଡିବ।
ଚକୁଡିନା ପରେ ତାକୁ କଣ କରିବ ନା ହଉଛି ହେଲା ଗୁଳା ତିଆରି କରିକି ସେମାନେ ସେମିତି ଚକୋଡିକି ତାକୁ ଢଙ୍କେଇକି ଗୋଟେ ଓଦା କପଡ଼ା ପକେଇ ରଖିଦବ। ଆଡେ ଆଳୁକୁ କଣ କରିବ ପ୍ରେସର ସିଟି ମାରି ଦେଇଥିବ। ମାରି ଦେଇକି କଣ କରିବ, ନା ତାକୁ ହଉଛି ଓହ୍ଲେଇଦବ। ଆଳକୁ ଥଣ୍ଡା ହେଇଗଲା ପରେ ପ୍ରେସର ସିଟି ଓହ୍ଲେଦେଇ ତାକୁ କଣ କରିବ ଚକୋଡି ଦବ ଲୁଣ ଦେଇକି। ଆଉ ଟିକେ ଚକୋଡି ଦବ ହେଲା।
ହୁଁ।
ହୁଁ ତାପରେ କଣ କରିବ ନା ଯୋଉ ଆଳକୁ ଟେ ମଟର ବି ପକେଇଥିବ ବି ମଟରଟା ଗୋଟିକିଆ ଗୋଟିକିଆ ହବ ଖାଇବା ପାଇଁ ଖାଇହବନି। ତାକୁ କଣ କରିବ ନା ହଉଛି ଫାଷ୍ଟେ ମୁଁ ଯୋଉ ଗୁଳା ବେଲିକି ରଖିିଥିବ ତାକୁ କଣ କରିବ ନା ରୁଟି ଗୋଟେ ତିଆରି କରିଦବ ହେଲା।
ହୁଁ।
ପରଟା ଭଳିଆ ଗୋଟେ ବଡ ରୁଟି ପେଶୀ ତିଆରି କରିବ। ତା ଭିତରେ କଣ କରିବ ନା ଏଇ ଆଳୁକୁ ଏମିତି କରିକି ଚାପି ଚାପି- ଚାପି -ଚାପି ଦେଇକି ଭାଙ୍ଗିଦବ ମାନେ ବେ ଦେଇ ହବନି ତ ବେଶୀ ଭଲ। ଉୁଁ ତା ଉପରେ ପରଟା ଭଳିଆ ପୁଣି ଗୋଟେ ଥାପିଦବ। ଚାପି ଦେଇକି ଚାରି କର ପାଣି ଲଗେଇଦବ। ଖାଲି ହାଲ କା ହାଲକା ସ୍ଲୋ ସ୍ଲୋ ବ୍ଲେ ବେଲିଦବ। ଘିଅ ହଉ କିମ୍ବା ଯୋଉ ରିଫାଇନ ହଉ ତାକୁ କଣ କରିବ ତାୱରେ ପକେଇବ। ପକେଇକି ତାକୁ ପକେଇବ ହେଲା, ପକେଇକି ଏପଟ ସେପଟ କରିବ ନାଲି ଦେ ଖାହେଲେ ତାକୁ କଣ କରିବ ନା ନେଇ ଆସିବ। ମାନେ ବେଶୀ ତାକୁ ଦାବିକି ବେଲିବନି ବେଲିଲା ମାନେ ସେ କଣ କରିବ କହିଲ ଫାଟିଯିବ ଫାଟିଲେ ଭଲ ଲାଗିବନି ଖାଇବା ପାଇଁ ବାହାରି ଯିବ ଆଉଟା ଉପରକୁ। ବଡ କରି ରୁଟିଟା ବେଲିଦେଇକି ତା ଭି ତର ଦେଇ ଚାରିପଟ ପାଣି ଦେଇ ତାକୁ ଚାପିଦବ ଭଲ ହବ। ଆଳୁ ପରଟା ଟା ଠିକ ପରଟା ଭଳିଆ ଯେମିତି ଖାଇଲେ ଆମକୁ ଜାଣ ଲାଗିବ।
ନା ଯୋଉ ବଡ଼ ରୁଟି ଭଳାଟେ ତ ବଡ଼ଟେ ବି କଲେ ହବ। ମାନେ ଯଉ ମୁଁ ଭାଉଜ ଜଣେ କରିଥିଲେ କେମିତି କହିଲ? ମାନେ ସେ ଭାଉଜ କରିଥିଲେ ମୁଁ କିନ୍ତୁ କରିଦେଇଥିଲି ମାନେ ଜଣେ ତା କତରେ ଟିକେ ତା କତରେ ଟିକେ ଶିଖିକି ଯାଇକି କଲି। କେମିତି କଲି ନା ଯୋଉ ଯୋଉ ଗୁଳା ଟା ମାନେ ଆମର ରୁଟି ଟା ଯେମିତି ମୁଁ ମିଶେଇଲି କିନ୍ତୁ ଦିଟା ତିନିଟା ଗୁଳା ମିଶେଇଦେଲି ହେଲା। ଦିଟା ତିନିଟା ଗୁଳା ମିଶେଇଲି। ଆମର ସେ ମସଲା ଟା ମାନେ କଷିଦଲି ଆଳୁ ଚକ କୁଟିକି ତାକୁ ଅଦା ପିଆଜ ରସୁଣ ମସଲା ରଖିଥିଲି ବାଟିକି। ତାକୁ କଷିକି ଦେଇକି ଯେମିତି ଆଳୁ କଷା କରୁନି ଆଣିଟାକୁ କଷିଲି ଭଲସେ। କସିକି ତାକୁ ଓହ୍ଲେଇଦେଲି। ଓହ୍ଲେଇ ଦେଇକି ସେ ଗୋ ମାନେ ଯୋଉ ଦିଟା ତିନିଟା ଯୋଉ ରୁଟି ବଡ଼ଟେ ପୁରା ପୁରା ବହୁତ ବଡ଼ଟେ। ତାକୁ କଣ କଲି ନା ପୁରା ମିଶେଇଲି, ମିଶେଇକି ତାକୁ ବହୁତ ଆଳୁତ ନଦଲେ ଭଲ ଲାଗିବାନ ଯେହେତୁ ଏଡ଼େ ବଡ଼ ଇଏଟ୍ ରୁଟି ଟା ହବ ନା। ଆଳୁ ପୁରା ବଡ଼ ମାନେ ମୁଁ ପୁରା ବହୁତ ଆଳୁ ଦେଲି। ଆଳୁ ଦେଇକି ତାକୁ ପୁରା ମୋ ା ଅଛି ନା ତ ବେଲିଲାକୁେ ମାନେ ଭଲ ବେଲିଲ ମାନେ ପୁର ଗୋର ହେଲା ଛ ଯେତେବେଳେ ଭାତ ମାନେ ଯେତେବେଳେ ତାୱାରେ ପକେଇଦି ସେ ମାନେ ଭଲ ଫୁଲିଲା ତ।
ହୁଁ।
ହୁଁ।
ହଁ ହଁ ତାହେଲେ ଭଲ ହେଇଛି ଆଉ ଭଲ। ମୁଁ ତ ସେମିତି କେବେ ଟ୍ରାଏ କରିନି। ହଉ ତାହେଲେ ଦେଖିବା ତମେ ଦି କହୁଛ ମୁଁ ସେମିତି ଯେମିତି କ ଗୋଧଗା ହେଇଯିବ ମୋଟା ହେଇଯିବ ମୁଁ ସେମିତି କେବେ କରିନି। ଦେଖିବା ତମେ ଯେମିତି କହିଲ ଥରେ ଦେଖିବା ଟ୍ରାଏ କରିକି ଦେଖମି ଆଉ କେମିତି ହଉଛି ଆଉ। ମୁଁ ତ ଏମିତି କରେ ଅଧିକାଂଶ ସମୟ ମୁଁ ଏମିତି କରେ।
ନାଇଁ କିନ୍ତୁ ସେମିତି କଲେ ମାନେ ସେମିତି କଲେ କିନ୍ତୁ ମାନେ କିଛି ମାନେ ଖରାପ କିଛି ନାହିଁ।
ହଁ ଆଉ କଣ ଖାଇଥିଲ ଆଜି?
ଆଜି ଖାଇଥିଲି ମୁଁ ଜହ୍ନି ତରକାରୀ ଆଉ ପାମ୍ପଡ଼ ଆଉ ଭାତ ପଖାଳ ତ ଆମ୍ବ ଆଉ କାକୁଡି଼।
ହଁ ହୋ। ଆଉ ଆଉ ଘରେ ସମସ୍ତ କଣ କରୁଛନ୍ତି?
ସବୁ ଶୋଇଛନ୍ତି ଏବେ ବର୍ଷା ଆସିଲାଣି ଆମ ଗାଁ ଆଡ଼େ ତ।
ହଁ ବର୍ଷା ଟିକେ ହଉ। ଏ ଯୋଉ ଗରମ ହଉଛି ପୁରା ରହିବା ଭାରି କଷ୍ଟ ହେଇଯାଉଛି। ବର୍ଷା ଟିକେ ନହେଲେ ଆମେ ନହେଲେ ରହିପାରିବାନି। ହୁଁ। ମୁଁ କହିଲି ବର୍ଷା ଟିକେ ନହେଲେ ଆମେ ରହିପାରିବାନି। ଏତେ ଗରମ ହଉଛି। ଗରମ ତ ହଉନି, ଏଇ ଯୋଉ ଗୁଳୁଗୁଳିଆ ହଉଛି ଭାରି କଷ୍ଟ ଲାଗୁଛି ରହିବାକୁ।
ହଁ ବା ଏତେ ଗରମ ହଉଛି। ଆମର ଏଇଠି ଜଣଙ୍କର ମାନେ ଦିଦିର ବାହାଘର ତ ଆଉ ଯୋଉ ସେ ବାହାଘର ପାଇଁ କାଲି ଆଜି ତାର ମେହେନ୍ଦୀ। ଆଉ ଏତେ ଗରମରେ କଣ ଯାଇକି ଡ୍ୟାନ୍ସ କରିକି କଣ ମେହେନ୍ଦି ଲଗେଇବୁ।
ହଁ ହୁଁ।
ଏତେ ଗରମ ହଉଛି ମାନେ ଗରମ ଯେ ମାନେ ବାହାରି ଯାଉଛି ଏତେ ଗରମ।
ତମକୁ ମେହେନ୍ଦି ଲଗେଇବା ପାଇଁ ଭଲ ଲାଗେ ନା?
ହଁ ମତେ ବହୁତ ଭଲ ଲାଗେ। ମାନେ ମୁଁ ମାନେ ସେ ମେକଅପ୍ କରିଦେବି ମାନେ ପା ମେହେନ୍ଦି ଲଗେଇ ପାରିବି, ମେକପ୍ ଲୋକଙ୍କୁ କରିଦେବି, ମାନେ ମତେ ଆସେ ସେଇଟା ମାନେ ମତେ ଭଲ ଲାଗେ। ପାର୍ଲରରେ ରହିବା ପାଇଁ ଭାବିଛି। ମୁଁ ଭାବିଛି କି ଟିକେ ପାର୍ଲରରେ ମାନେ ରହିକି ପାର୍ଲର କାମ କରି ବୋଲି ଭାବିଛି। ଆଉ ମାନେ କାହାକୁ ଗୋଟେ ପାର୍ଟନର ପାଉନି, ଭାବିଚି ଦେଖିଆ କାହାକୁ ଗୋଟେ ମାନେ ମିଶେଇକି କରିବି ବୋଲି ଆଉ।
ହୁଁ ହୁଁ।
ଆଉ ତମେ ଚାଲୁନ ମିଶିକି କରିବା ଗୋଟେ ପାର୍ଲର ନଲେ।
ହୁଁ କିଛି ଖରାପ ନୁହଁ ଯେ, ମେନ୍ ମୋର ତ ଅସୁବିଧା ହେଲା ମୁଁ ଏଇ ଘରୁ ଟିକେ ତ ଟାଇମ୍ ଦେଇପାରନିମି ନା। ଯେହେତୁ ଝିଅ ଏଇନା ଟିକେ ଛୋଟ ଅଛି, ମୋ ଝିଅ ଟି କେ ବଡ ହେଇଗଲେ ଜାଣିବାର ହେଇଗଲେ, ସବୁ କଥା କରିହବ। ଏ ଝିଅଟା ଯେହେତୁ ଟିକେ ଛୋଟ ଅଛି, ମୁଁ ଆଉ ସେ ଇଏକୁ ନେଇକି ଟାଇମ ଦେଇପାରିବିନି। ହଁ ଭଲ କିଛି ଖରାପ ନୁହଁ। ପାର୍ଲର କୋର୍ସ କରିବା ବହୁତ ଭଲ। ମତେ ବି ଭଲଲାଗେ ମତେ ମେକପ୍ ଫେକପ୍ ସବୁ ଦେଇଆସେ। ଆଉ ହେଲା କିନ୍ତୁ ଯେହେତୁ ସମୟ ଅଭାବ ଚାଲେ ଆ ସେଥିପାଇଁ ମୁଁ କିଛି ସେ ଇଏକୁ କରିପାରେ ନାହିଁ ଆଉ। ଏୟା ଆଉ। ହୁଁ ଆଉ, ଆଉ ସମସ୍ତେ କଣ କରୁଚନ୍ତି?
ଆଉ ସମସ୍ତେ, ସବୁ ତ ଶୋଇଛନ୍ତି ଆଉ କଣ ସମସ୍ତେ। ସବୁ ଖାଇଖୁଆକି ଶୋଇଛନ୍ତି, ଏଇ ବର୍ଷା ଆସିଲା ଆଉ ମୁଁ ଏଇନା ଉଠିଲି, ମୁଁ ବି ଶୋଇଥିଲି, ଏବେ ଉଠି ଏବେ ଉଠିଲି ଏବେ ଯୋଉ ବୋତଲରେ ଟିକେ ପାଣି ପୁରେଇବି ଆଉ ଏ ଆମର କଣ କହିଲ, ଆମର ଏଠି ମାନେ ଏ କିଛି ମାନେ ପାଣି ମାନେ ପିଇବା ପାଇଁ ପାଣି ସୁବିଧା ନାହିଁ ହେଲା। କଣ କହିଲ ମାନେ ଆମର ଯୋଉ ଟିଅ ଟିଅଲ ଗୋଟେ ଅଛି, ସେଇ ଟିଅଲରୁ ମାନେ ପାଣି କେମିତି ବାହାରେ କହିଲ ମାନେ ପୁରା ଗୁଣ୍ଡ ପାଣି ପି ମାନେ ବାହାରୁଛି। ସେଇ ଗୁଣ୍ଡ ପାଣି ପି ବୁ ମାନେ ଗୁଣ୍ଡ ପାଣି ପିଇବୁ ମାନେ ସେତ ମାନେ କହିଲା ଭଳିଆ ଆମର କିଡନୀ ଖରାପ ହବ କେ ତେ ରୋଗ ବାଗ ଆଜିକାଲି ହଉନି
ହୁଁ ହୁଁ।
ଆମର ସେଇଠି କିଛି ସୁବିଧା ନାହିଁ। ଆଉ ଯୋଉ କଣ କହିମି ଆଉ ସେଇ ତ ଅସୁବିଧା ସେଇ ଇଏରେ ସେ ବୋତଲରେ ପାଣି ଆମର ଟ୍ୟାପ ସେଥିପାଇଁ ପାଇଁ ସପ୍ଲାଏ ପାଣି, ନାଇଁ ସ କାରୀ ଦି ଆରେ ସରକାର ସବୁ ସୁବିଧା କରୁଛନ୍ତି କିନ୍ତୁ ମେନ୍ କଥା ହେଲା ଟିଅଲ ଆମର ଭଲ ଜାଗାରେ ପଡ଼ୁନି, ସେ ଟିଅଲ ମାନେ ଭଲ ପଡୁନି। ଯେତେ ସଜାଡିଲେ ବି ସେ ଗୁଣ୍ଡ ପାଣି ବାହାରୁଛି ହେଲା। ଆମର ଏପଟ ପାଣିଟା ମାନେ ଭଲ ପାଣି ନୁହଁ, ଆଉ ଆଇରନ୍ ପାଣି ହଁ। ଆଉ ସିଏ କଣ ହେଲା ନା, ଆମର ସେଥିପାଇଁ ଯୋଉ ସରକାର ଯୋଉ ଟ୍ୟାପ ଦେଇନି ପାଣି, ସପ୍ଲାଏ ପାଣି ହାଲୋ।
ହୁଁ।
ସେ ସପ୍ଲାଏ ପାଣି ଆସୁଚି ସେ ସପ୍ଲାଏ ପାଣି କି ଆମେ ପୁରେଇକି ଯାହା କରୁଚୁ
ଉଁ ହୁଁ ପାଣି କେତେ ଅସୁବିଧା ଟିକେ ଅଛି ଆଉ
ଆ ଆଁ। ସେ ସପ୍ଲାଏ ପାଣି ଆସ ସେ ହଁ ସେ ସପ୍ଲାଏ ପାଣି ଆସିଲା ଆସିଲି ଏଁ ତାକୁ ବୋତଲରେ ପୁରେଇମୁ ତାକୁ ଘରୁ ପୁରେଇମୁ ତାକୁ ଗା ଧେଇବୁ ସବୁ ମାନେ କିଛି ବି ଆମର ସୁବିଧା ଏଇଠି ନାହିଁ। ଆଉ ସରକାର ତ ଯାହାକୁ ଦଉଚନ୍ତି ଦଉଚନ୍ତି ଯାହାକୁ ନ ଦଉଚନ୍ତି ଆମର ଘର ବି ମାନେ ଘର ବି ଆମର କିଛି ସୁବିଧା ନାହିଁ ମାନେ ଘର ଆମରକୁ ସରକାର ଦେଇନାହାନ୍ତି ଆମର ଘର ମାନେ ସୁବିଧା ନାହିଁ ଘର ଇଏ ଘର ଛୋଟ ଘର ଦେଖିଲାକୁ ସେଇଥିରେ ତ ମାନେ ପାଣି କଣ ମାନେ ଟାଙ୍କି କହିଲା ବୋଲେ ଲାଟ୍ରିନ୍ ବାଥରୁମ୍ କିଛି ନାହିଁ ଆମର ଓ ମାନେ ହୁଡିକି ଯିବାକୁ ପଡିବ ମାନେ ଲାଟିନ ଯିବା ହୁଡିକି ମାନେ କିଛି ସୁବିଧା ନାହିଁ ଆମର ଏପଟେ।
ହୁଁ ସରକାର ବି ଦେଖୁନାହାନ୍ତି ସରକାର ବି
ହଁ ଆମର ପକେଇ ଯେତେ ପକେଇଲେ ବି ଆମର ଯେତେ ପକେଇଲେ ବି ଏଠି ନେତା କେତେଟା ସବୁ ମାନେ କାଟି କୁଟା ଦଉଛନ୍ତି ଆଉ କଣ ପକେଇବୁ।
ଆଜିିକାଲି ଦୁନିଆ ଯାହା ହେଲାଣିି ଉଁ କୁଲର ଟୁଣା ତମ ଆମକୁ କୋୖଣସି ପ୍ରକାର ସାହାଯ୍ୟ ନୁହଁ। କରିବେ ନହେଲେ ଆମେ ଚଳିବୁ କେମିତି
ହଁ ସେଇଆ ହେଲା କଥା ମାନେ କିଛି ସୁବିଧା ନାହିଁ। ହଉ ମାନେ କଷ୍ଟରେ ରହିବା କଥା କିଛି ମାନେ କୌଣସି ସୁବିଧା ଏଇ ଘରେ ମାନେ ମିଳୁନି। ଘର ଏକେ ଘରେ ଥିଲେ ଟ୍ୟାଫିଆ ବିି ବସେଇକି ମାନେ ଟାଙ୍କି ଉପରେ ପକେଇକି ପାଣି ଫାଣି ଯା ସୁବିଧା କରନ୍ତୁ ମାନେ ପୋଖରୀ ସପ୍ଲାଏ ପାଣି ଆସିଲେ ଦି ଦିନ ତିନି ଦିନ ଆସିବନି। ଏଇ ହଇରାଣ ଆମର ହେଲା। ସେଇପା ଏଇ ହଇରାଣ କଣ କରି ମୁଁ ଏମିତି ତ ହଉଚି ଆଉ ହୁଁ ଆଉ ଏଇ ଯୋଉ ଗରମ ହଉଚି ଲୋ ପାଣି ବୋହିକି ହଁ କହିଲା ବେଳେ ପାଣି ବୋହିବୁ ତାକୁ ଗାଧେଇବା ପାଇଁ ଇଏ କରିବି ବନ୍ଧୁବାନ୍ଧବ ଆସିଲେ ବି ମାନେ ବୋହୁତ ହଇରାଣ ମାନେ ଆମେ ସିନା ଗାଁ ମାନେ ଆମେ ସିନା ଗାଁ ଗାଁଉଲି ଝାଡା ପଳେଇବୁ ହୁଡିକି ଦେଖିଲାକୁ ସେ ସେମାନେ କଣ ଯାଇପାରିବେ କି?
ନା ହଉ।
ସେମାନଙ୍କୁ ଆଉ କଣ କହିବୁ ହୁଡିକି ଯା ବୋଲି ସେଇଟା ହେଲା ଖ ମାନେ ଲାଜ ଲାଗେ। ଆଉ କଣ କରିବୁ କିଛି ତ ନାହିଁ ପକଉଚୁ ବାରମ୍ବାର ଘର ପାଇଁ ଦେଖିଲାକୁ ଘର କିଛି ଆସୁନି କିଛି ନାହିଁ କଣ କରିବା?
ମୁଁ କରିବିନି ତାହା ସରକାର ଦେଖ ଦେଖିବେ ତାଙ୍କ ନିଷ୍ପତ୍ତି ନେବେ ଆମେ ଆଉ କଣ କରିପାରିବା ଆମ ହାତରେ କଣ ଅଛି? ନା କଣ ଆମ ହାତରେ ଯେ ଅର୍ଥ କମ୍ ଆମେ କେମିତି କଣ କରିପାରିବା। ଯଦି ବି ସରକାର ଦେଖିବି ତାକୁ କିଛି ବ୍ୟବସ୍ ତାକୁ କଣ କରନ୍ତେ କି ଆମେ ଖୁସି ହୁଅନ୍ତୁ ଆଉ ଆମର ବି ସେମିତି ଘର ଆସିନି।
ଆଉ ଯୋଉ ଆଁ ହଉ ତାହେଲେ ଭାଉଜ ଯୋଉ ମୁଁ ଟିକେ ରଖୁଚି ଆମ ଆଡେ ବର୍ଷା ଜୋର ଆଇଲାଣି।
ହଉ।
ହଉ।